ହଁ ଆଜ୍ଞା କୁହନ୍ତୁ।
ଶୁଭ ସନ୍ଧ୍ୟା କ
ଶୁଭ ସନ୍ଧ୍ୟା ଏଇଠି ବସୁ ବର୍ଷା ହଉଛି ବସଛୁ ଆପଣ?
ମୁଁ ବି ମୁଁ ଆସିଥିଲି ଆଉ ସେଟା କଉଠି କି?
ହୁଁ ହୁଁ ଆପଣଙ୍କ ଘର କୋଉଠି?
ବାଲେଶ୍ଵର ଆପଣଙ୍କର?
ବାଲେଶ୍ୱର ଆମର ଘର ହେଉଛି କେନ୍ଦ୍ରାପଡ଼ା।
ଆଚ୍ଛା। ଆଉ କେନ୍ଦ୍ରାପଡା ସାହିଡ ରେ ହଁ କେନ୍ଦ୍ରାପଡ ଯାହା ଆଉ ତିରିଶଟା ଜିଲ୍ଲା କୁ ଜାଣିବୁନି ଯଦି ଆମେ ଓଡିଆ କାହିଁକି? ହଁ ହଁ ଯାଇ ନାହୁଁ ସତ କିନ୍ତୁ?
ତୁଜିଲି ଲିସା ରାନୀ ଗୋଟେ କଣ ଆସିଛି ମୁଁ ହେଲେ ବୋଧେ ଆପଣ
ଆ ମୁଁ କହିିନି ହଉଛ ଆମେ ଓଡିଆ ଯେତେବେଳେ ଆମେ ତିରିଶଟା ଜିଲ୍ଲା କୁ ଯଦି ଜାଣିବୁନି ଆଉ ହଁ ଭାଇ ତ ଯାଇନାହୁଁ ଆମେ କେବେ କିନ୍ତୁ ଜାଣିବା ତ ନିହାତି ନା
ହଁ ହେଲା ଆଉ ସେମ୍ ଆମେ ଆପଣଙ୍କ ଗାଁକୁ ଜାଣିନାହାନ୍ତି ଆପଣ ଆମ ଗାଁକୁ ଆସିନାହାନ୍ତି।
ହାଁ ଆଉ କେନ୍ଦ୍ରାପଡାରେ ସବୁ କଣ କଣ? କେନ୍ଦ୍ରାପଡାରେ ହଉଛି ଖାଇବା କଣ ରସାଵଳି ନା?
ରସାବଳି ଆଜ୍ଞା କେନ୍ଦ୍ରାପଡା ହଉଛି ଆମ ଡିସ୍ ଠିକ୍ ଟା ଆମ ଘର ପ୍ରପର୍ ପଟାମୁଣ୍ଡାଇ ଜାଣିଛନ୍ତି?
କୋଉଁଠି?
ପଟ୍ଟାମୁଣ୍ଡେଇ।
ଆଉ ପଟାମୁଣ୍ଡେଇ।
ଆଜ୍ଞା। ସେଇଟା ଆମ ଘର କେନ୍ଦ୍ରାପଡା ହଉଛି ଆମ ଡିଷ୍ଟିକ୍ ଆମ ଘରଠୁ କେନ୍ଦ୍ରାପଡା ହଉଛି କୋଡିଏ କିଲୋମିଟର ଆଜ୍ଞା ଆପଣଙ୍କର କୋଉଠି ଇନାମି ମନ୍ଦିର ପାଖରେ?
ନାଇଁ ନାଇଁ ସେପ୍ ଏପଟେ ସାଇଡ କୁ ନେଇି ଆମର ଅପୋଜିଟ ରେ ହଉଛି ଏପଟେ ଚଉଦୀର୍ଘେ ଚନ୍ଦ୍ରେଶ୍ଵର ଲାଇନ ଏପଟେ ଲାଇନ ରେ
ଦୁର୍ଗା ଦିଘା।
ଆମ ଚନ୍ଦନେଶ୍ଵର ଲାଇନ୍ ଯେଟା କି ହଉଚୁ ଜଳେଶ୍ଵର ଲାଇନ୍ ଯେଟ୍
ଜଳେଶ୍ଵର ଅଛି ଛି ଛେ ସେ ହଁ-ହଁ ଆପଣଙ୍କ କଣ ସେଆଡେ ଫେମସ୍?
ଆମର ତ ହଉ ଗୋଟେ ପ୍ରଥମ କଥା ହଉ ଯୋଉ ଖାଇବା ଭିତରେ ତ ମୁଢ଼ି ଟା ରହିଲା।
ମୁଢି ମା
ଯେଟା କିି ହଁ-ହଁ ହୁଁ-ହୁଁ-ହୁଁ
ମୟୂରଭଞ୍ଜ ରେ ଆପଣ ମୟଉ ପଳେଇ ଯାଉଛନ୍ତି।
ନାଇଁ ବାଲେଶ୍ୱର ମୟୂରଭଞ୍ଜ ଏଠା ସବୁଥିରେ ମୁଡ଼ି ମାଂସ ବାଲେଶ୍ ଏଟା ମୟୂରଭଞ୍ଜ ଦିଟା ଯାକ ରେ ଯାଉଛି ସେଇ ମୁଢି ମାଂସ ରେ ଯେହେତୁ ହଁ ମୟୁରଭଞ୍ଜ। ଟା ହଉଛ ଦେଶୀ ଚିକେନ ସହିତ ମୁଢ଼ି ଟା ତାଙ୍କର ବେଶୀ ଫେମସ୍। ଆମର ମଟନ୍ ଚିକେନ ସବୁ ସହିତ ଆମର ସବୁ ସହିତ ହଁ ମୟୂଭଞ୍ଜ।
ମିକ୍ସ୍ ଆଉ।
ମୟୂରଭଞ୍ଜରେ କଣ ମୟୂରଭଞ୍ଜଟା ହଉଛି ଆପଣଙ୍କର ଦେଶୀ ଚିକେନ ଆଉ ଯଉ କଣ ଖାସି ଖୁଣ୍ଟି କୁହନ୍ତି।
ହେ ଭଗବାନ ସେ ନା ଶୁଣିଲ କେନ୍ତା- କେନ୍ତା ଅଜବ୍- ଅଜବ୍ ଲାଗୁଛି।
ତାଙ୍କର ସେଇଟା ବେଶୀ ଖାଆନ୍ତି ଖାସି ପୁଣ୍ଟି ସହିତ ଉ ମୁଡ଼ି। ହେଲେ।
ନାଇଁ ଆମେ ମତେ ଜାଣିନୁ ଯାହା ସ୍ୱରଜ୍ ଯୋଉ ପୁତୁରା ହବ।
ଆଚ୍ଛା ଆଚ୍ଛା ସିଏ ତ ନିଜେ ସିଏ ତ କହିବା ପାଇଁ ଖାସି ପୁଟି ଖାଇବା ପାଇଁ।
ହୁଁ ହୁଁ ସିଏ ଯେ ଆମର ପୁତ୍ରା ମୋର ଆଛ ସେଥିପାଇଁ ସିଏ ଯା କହିଲେ ଯେ ଶୁଣ ଆଉ ଏଠି ମୁଁ ମୁଁ ତ ଯାଇନି ସେ ଆଡକୁ ଆଉ।
ଆଚ୍ଛା।
ଆଛା ଆପଣ କଣ କରନ୍ତି?
ମୁଁ ହାଉସ୍ ୱାଇଫ୍ ଆ ଆପଣ?
ନାଇଁ ମୁଁ ହଉଛି ଜବ୍ କରୁଛି ମେଡିକାଲରେ ର୍ଗମେଟ୍ ମେଡିକାଲରେ।
ଆଚ୍ଛା ଆଚଛା ଇଏ ହଉ ମାନେ ମ୍ୟାରେଜ ନା। କରିଛନ୍ତି ନା କରୁନାହାନ୍ତି ଆଚ୍ଛା ଆଚ୍ଛା। ଆଚ୍ଛା ଯାହା ହୋଉ କୋଟେ ଜପ୍ ଆଚ୍ଛା। ଏତେ ବି ମାନେ କନଫିଡେଣ୍ଟାଲ ଏଜ କୁହନ୍ତୁନି ଝିମାନେ ଏତେ ଏଜ। ଆଉ ତାହେଲେ ଏ ହଉଚୁ ଜବ ପାଇଯାଇଛନ୍ତି ନା ଜବ ଫପ୍।
ହଁ ଯାଅ।
କଣ ପୋଷ୍ଟରେ ମାନେ କଣ ପୋଷ୍ଟରେ।
ଡାଟା ଏଣ୍ଟ୍ରି ଆଉ ଅଲଟ୍ରାସାଉଣ୍ଡ ଲ୍ୟାବ ମିକ୍ସ।
ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା ହଁ। ଭଲ କଥା ଆଉ କଣ କଣ ଖାଇବା ପାଇଁ ଭଲ ଲାଗେ।
କିଛି ନାହିଁ ମୋର ଭେଜ୍ ନନଭେଜ୍ ମୋତେ ପସନ୍ଦ ନୁହଁ।
ଆଚ୍ଛା ମାନେ ଖାଆନ୍ତି ବା କି ପସନ୍ଦ ନୁହଁ।
ନା ଖାଆନ୍ତି କଣ ମାଛ ତ ଏକରେ ଖାଏ କଣ ରୋହି ମାଛ ବି ହେଲା ତ ତାର ପେଟି ପ ଦେଖେଇବି ସେଠି ପୁଣି ବହୁତ କଷ୍ଟ ଟିକେ ଟିକେ ଖାଇବି ଆଉ ମଟନ୍ ତ ଟୋଟାଲ ନୁହଁ।
ଆଚ୍ଛା।
ଏମିତି ଆଉ ଅଣ୍ଡା। ନା ଆଉ ଅଣ୍ଡା ଚିଙ୍ଗୁଡି କଙ୍କଡା ଆମ ଅଞ୍ଚଳ ହଉଛି ସେଇଆା ପଟାମୁଣ୍ଡା ଟା ହଉଛି। ଆମର ଫେମସ ହଉଛି କଙ୍କଡା ଚିଙ୍ଗୁଡି ସବୁ ହଉଛି ଫେମସ ଫିର ବି ଆଲର୍ଜି
ହୁଁ। ଆମର ବି ଏଇଟା ଆମର ଯେହେତୁ ବାଲେଶ୍ରରେ ଆମ ବାଲେଶ୍ୱର ପାଖରୁ ମିନିମମ୍ ଷାଠଏତର କିଲୋମିଟର ଡିଷ୍ଟାନ୍ସରେ ଘର। ତ ଏଇଟା ସମୁଦ୍ର କୂଳ ଉପକୂଳବର୍ତ୍ତୀ ତ ହଉଚୁ ସେଇ କଙ୍କଡା ଚିଙ୍ଗୁଡି ମାନେ ନଦୀ। ମାଛ ସମୁଦ୍ର ମାଛ ସବୁ ପ୍ରକାର ଆମର ବିଷୟ।
ଆଛା ଫେମସ ଗୁଚ ଆମର
ବାଲେସ୍ୱର ହଁ ସମୁଦ୍ର ମାଛ ବାଲେଶ୍ଵର ମାନେ ଜାଣିଥିବେ ସମୁଦ୍ର ମାଛ ସାମୁଦ୍ରିକ ମାଛ ନଦୀ ମାଛ ଆଉ ମିଠା ମାଛ ଚିଙ୍ଗୁଡ଼ି ପ୍ଲାଣ୍ଟ ଯୋଉ ଏପଟା ବେଶୀ ହେଲା।
ହଁ ପ୍ରାୟତ ଏବେ ତ ନୁହେଁ ଯେ ଶୀତ ଦିନେ ଆପଣଙ୍କ ପିକନିକ ସ୍ପଟ୍ ଟା ବଢଆ
ପୁରା ପୁରା ଶୀତ ଦିନେ ତ ପୁରା ମାନେ ଯେହେତୁ ଏଟା ମାନେ ଚାନ୍ଦି ପୁରେ ବି ବେଶ ଭିଡ ହଉନି କାହିଁକି ନା ଚା ହଉଛି ଯେ ଏବେ ବେଶୀ ଭିଡ ହଉଛି ଆମର ଏଇ ବାଲାଇପାଳ ଶୁଣିଥିବେ କି ନାହିଁ? ଆମ ଘର ଟା ହଉଛି ବାଲଆପାଳ ବାଲେଶ୍ଵର ବାଲଆପାଳ ହଁ ଆମ ଘରଟା ବାଲିଆ ହଁ ବାଲିଆପାଳ ହଉଛୁ ହୁଁ ତ ବାଲିଆପାଳ ରେ ହଉଛୁ ଏପଟେ ଯୋଉ ଆମ ବାଲିଆପାଳ ପାଖରୁ ପନ୍ଦର କିଲୋମିଟର ଆଗକୁ ଅଛି ଡଗରାସିି ବିଚ ବୋଲିକା ଏ ମା ଡଗର ଚମୁଗ ମାନେ ପୁରା ମୁହାଣ ମାନେ ଡ୍ ଏଟେ କଣ ନଦୀ ମୁହାଣ ଯୋଉ ଇଏଟା ରହୁଛି ମାନେ ମୁହାଣ ଟା ମିଳନ ମାନେ ଚୁମେ ତେଣୁ ଡଗରା ଆମେ ଚମୁକୁ ଏଗୁଡାକ ହଉଛି କଣ ପୁରା ସେ ପାଖାପାଖି ମହା ପାଖାପାଖି ଏ ଜାଗା ତେଣୂ ସେପଟେ ମାନେ ସବୁ ଉଦ୍ୟାନ ଫୁଦ୍ୟାନ ସବୁ ଛୋଟ ଛୋଟ ହେଇଛି ଆଉ ପିକ୍ନିକ୍ ପାଇଁ ଆପଣଙ୍କର ପୁରା ପରଫେକ୍ଟ ଜାଗା। ସବୁ ୱେଷ୍ଟବେଙ୍ଗଲ ଏପଟୁ ତ ଯେତେ ଆସନ୍ତି ୱେଷ୍ଟବେଙ୍ଗଲ ସାଇଡୁ ବହୁତ ଲୋକ ଆସନ୍ତି ଯେ ତାର ପାଖାପାଖିଆ ଏପଟ ଦେଇକି ବାଲିପା ପାଳ ଦେଇକି ମାନେ ଡାଇରେକ୍ଟ ରାସ୍ତା ଅଛି ନା। ଯାଇକି ଦିଗାକୁ ଛଉଁଛି ହଁ ଏପଟେ ଯାଇକି ଲାଇନ ଟା ରହିଛି ନା ବହୁତ ସାରା ଲୋକ ଆସନ୍ତି ହଉଛୁ ଶୀତଦିନେ ତ ମାନେ ଆପଣ ଚାଲିଯିବେ ସମୁ ମାନେ ସମୁଦ୍ର କୂଳକୁ ଝାଉ ବଣକୁ ମାନେ ଶହ ଶହ ଲୋକ ଫିଷ୍ଟୀ କରୁଥିବେ ଶହ ଶହ
ହଁ ସେଇଟା ମଜା ଆସେ ଆମର ବି ଏପଟେ ଅଛି ନା ଆମର ଗୋଟେ ଅଛି ପେଣ୍ଠା ଶୁଣିଥିବେ ପେଣ୍ଠା ଟା ଚାନ୍ଦିପୁରୁ ଠାରୁ ଟିକେ ଅଲଗା ମାନେ ଛୋ ଟ ଏତେ ନୁହଁ କିନ୍ତୁ ଫିର୍ ବି ସେ ଅକେଜନ ଫକେଜନ ଆଜ୍ଞା ହଁ। ଅକେଜନ୍ ଫକେଜନ ସେଟା ଟିକେ ଭିଡ ରୁହେ ବହୁତ ଗହଳି ହୁଏ। ପୁରା ପୁଲୁ ଖେତ୍ର ଭଳିଆ ଭଳିଆ ଲୋକ ହୁଅନ୍ତି। ଏମିତି ନର୍ମାଲ ରେ ଏମୀତି ରହିଲା କିନ୍ତୁ ଚାନ୍ଦିପୁର ବିଚ୍ ଟା ଯା ମାନେ ଉମ୍ବ
ଲୋକ ଜାଣିିନଥିଲେ ନା ତାପରେ କମ୍ୟୁନିକସନ ଏତେ ସୁବିଧା ନଥିଲା ରାସ୍ ରାସ୍ତା ଘାଟ ନଥିଲା ଗାଁ ଗାଁଉଁଲି କୁ ହେଲା କିି ଏବେ କିସ‌ ସବୁ ରାସ୍ତା ହେଇଗଲା ସବୁ ଜାଗାକୁ ଓ ଆଉ ଯିବା ଆସିବା ବସ୍ ମାନେ ଏବେ କଣ ବସ୍ ପୁରା ଧରିକି ପଳେଇ ଆସୁ ଚନ୍ତି ମାନେ ପିଲା ମାନଙ୍କର ଯୋଉ ଇସ୍କୁଲ ପିକିନିକ ବହୁତ ଆଡୁ ଆସନ୍ତି।
ଆଚ୍ଛା ଆଚ୍ଛା।
ହୁଁ ତାପରେ ସମୁଦ୍ର କୂଳରେ ଯଉ ମକର ସମୟରେ ମକର ମାନେ ଜାନୁଆରୀ ଚଉଦରେ ଯୋଉ ମକର ମେଳା ବସେ ପାଞ୍ଚ ଦିନ ଧରିକି, ବାରୁଣୀ ଟାଇମ ରେ ବାରୁଣୀ ଏ ସବୁ ବାରୁଣୀ ସେମାନେ କରନ୍ତି। ହଁ ଏଗୁଡାକ ସବୁ ସମୁଦ୍ର କୂଳରେ ବ ମାନେମକ ବେଶୀ ବାରୁଣୀ ଜାଣେ ତ ଗୋଟେ ଦିନ ମାନ ସେଟା ଇଏ ହୁଏ କିନ୍ତୁ ମକର ପାଇଁ ପାଞ୍ଚ ଦିନ ପୁରା ହଉଛି ସମନ୍ଦ୍ରକୂଳରେ ପୁରା ବହୁତ ଅର୍କେଷ୍ଟାର୍ ଭଲ ଭଲ ଆସନ୍ତି ସବୁ। ମାନେ ସବୁ ଷ୍ଟାର ମାନେ ଆସନ୍ତି ଇଏ କରନ୍ତି
ୱେଷ୍ଟବେଙ୍ଗଲ ତ ବେଶୀ ଆଉ।
ନା ୱେଷ୍ଟ ବେଙ୍ଗଲ କେବଳ ପିକ୍ ନିକ୍ ପାଇଁ ଆସନ୍ତି ସେମାନେ ତ ପର୍ବପର୍ବାଣି ଇଏ ସେମାନେ ଡିସେମ୍ବର ମାସ ହେଇଗଲା ମାନେ ଚାଲିଲେ ସେମାନେ
ହୁଁ ପୁରୀରେ ଯେମିତି ଆମର ଫରେନର୍ ବର୍ଷ ବର୍ଷ ଧରି ରହୁଛନ୍ତି। ଆଉ ଏମିତି କହିବାକୁ ଗଲେ ଏବେ ମାସକ ଯାଙ୍କ ଯେତିକି ଓଡିଆଙ୍କୁ ପାଇବେନି, ସେତିକି ବି ତାଙ୍କୁ ପାଇବେ। ପୁରା ହୋଟେଲ ବୁକିଂ କରିକି ରହିଥିବେ।
ପୁରୀରେ ଲୋକଙ୍କ ଓଡିଆ ଲୋକ ଯେତିକି ନାହାନ୍ତି, ଫରେନର୍ ଆଉ ୱେଷ୍ଟବେଙ୍ଗୋଲ ଲୋକ ହିଁ ସେମାନେ ବେଶୀ।
ହଁ ହଁ ସେଠି ବେଶୀ ଫରେନର୍।
ଲୋକ ହିଁ ଫିପ୍ ଫିଫ୍ଟୀ ପରସେଣ୍ଟ ଆପଣଙ୍କର ରହିଲେ ୱେଷ୍ଟବେଙ୍ଗୋଲ ଲୋକ।
ହଁ ୱେଷ୍ଟବେଙ୍ଗୋଲ ସେଠି ବି ହଉଛନ୍ତି।
ହଁ ନା ନା ସେଇ ପୁରୀ କଥା କହୁଚି, ଫିପ୍ଟି ରୁ ସିକ୍ଟୀ ପରସେଣ୍ଟ ଆପଣଙ୍କର ଦେଖନ୍ତୁ ଆପଣ ଯେତେବେଳେ ଧାଡି ରେ ଛିଡ଼ା ହେଇଥିବେ ଓଡିଆ କଥା ଯଦି ପାଞ୍ଚ ମାନେ ଦୁଇ ଜଣ କହୁଥିବେ, ଦଶ ଜଣ କହୁଥିବେ ହଉଛି ବଙ୍ଗଳାରେ କଥା କହୁଥିବେ।
ହୁଁ।
ହେଲା।
ଫରେନର୍ ବଙ୍ଗାଳୀ ମାନେ ବେଶୀ। ସେଭେଣ୍ଟି ପରସେଣ୍ଟ ହଉଛି ଚି ଆମର ସେଭଣ୍ଟି ପରସେଣ୍ଟ ସେମାନେ। ଥାର୍ଟି ପରସେଣ୍ଟ ଓଡିଆ ମାନେ।
ମାନେ ପୁରୀ ତ ଏତେ ଏଇ କରନ୍ତିନି କୋଣାର୍କ ମୁଁ ଦେଖିଛି ସେପଟେ । ବହୁତ୍ ଫରେନର ଥାନ୍ତି। ହେଲା।
ବହୁତ ବହୁତ ସେମାନେ ବହୁତ।
ବ ଆଉ ଆପଣ କଣ ମାନେ ବୁଲାବୁଲି କୁଆଡେ ଯିବା ପାଇଁ ଭଲ ପାଆନ୍ତି?
ମାନେ ଏଇସବୁ ଆଉ କୁଆଡେ ଏଇତ ଯବ୍ ପାଇଲା ପରେ ଆଉ କୁଆଡେ ଯାଉଚୁ କୁଆଡେ ତ ନାହିଁ ଆଉ। ଆମର ପଟାମୁଣ୍ଡେଇରେ।
ଆଚ୍ଛା ଆଚ୍ଛା। ଆଉ ଗୋଟେ ପଟାମୁଣ୍ଡେଇ ନେଇକି ମଜାକ୍ କରନ୍ତି ପଟା ମୁଣ୍ଡେଇକି ଯା। ହଁ। ଆଁ।
ପଟାମୁଣ୍ଡାଇ ନୁହଁ କାଠ ମୁଣ୍ଡେଇକି ଯିବି।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
ସେମିତି ଆଉ। ହଉ।
ଆଉ ପିଠା ମାନେ ନା ନା କୁଆଡେ ଯାଉନି ମାନେ ନେଟୱାର୍କ ଇସୁ ହଉଚି ତ ସେଥିପାଇଁ ଟିକେ ରାସ୍ତା କଡକୁ ପଳେଇ ଆସିଛି।
ଓହୋ କୁଆଡ଼େ ଯାଉ ।
ନାଇଁ ନାଇଁ ଏଇ ଯୋଉ ବର୍ଷା ହାଲକା ହାଲ୍କା ହଁ ହଁ ଭଲ ଅଛନ୍ତି। ଏମତି ଆଉ। ଏଇ ଏ ଯୋଉ ବର୍ଷା ପାଇଁ ଟିକେ ନେଟୱାର୍କ ଇସ୍ୟୁ ହଉଛି ନା ସେଥିପାଇଁ ଆଉ।
ଇଆଡେ ବି ଲାଗି ରହୁଚି। ଦି ଦିନ ହବ କୁହନ୍ତୁନି ଅଫିସ ଯାଇ ହବନି। ଏତେ ପୁରା ବର୍ଷା ପା ଲାଗି
ନାଇଁ ପରା ବର୍ଷ ବର୍ଷା ବିଶେଷ ନାହିଁ ବାକି ପାଗଟା ଯୋଉ ଇଏ କରିକି ରଖିଛି ନା। ସେଟା ନେଟ ନେଟୱାର୍କ ଗୁଡାକ ବହୁତ ମାନେ ଇଏ କରୁଚୁ ମାନେ
ନାଇଁ ଇଆଡେ ଦି ତିନି ଦିନ ପୁରା ବର୍ଷା ଲାଗିକିନା ରହୁଛି।
ହୁଁ ଶୁଣୁଥିବେ କଟକ ସାଇଟ ରେ ସବୁ ରେନି ଡେ ଘୋଷଣା ହେଇଚି ଆଜି ସ୍କୁଲ୍ ବନ୍ଦ ସବୁ। କଟକରେବଏବେ। କଟକ ରେ ଚାରି ପାଞ୍ଚ ଦିନ ଧରିକି ବର୍ଷା ହଉଚି।
ହୁଁ ହୁଁ। ଇଆଡେ ବି ହଉଚି ବହୁତ। କିନ୍ତୁ ଏଇ ପନ୍ଦର ମିନିଟ ଛାଡିକି । ନେଇ ଯା ତମକୁ ଟିକେ ଦଉଛି ଧାରେ।
ପଠେଇ ଦିଅନ୍ତୁ।
ହଁ ପାର୍ସଲ ପଠଉଛି କୋରିଅର କରିଦଉଚି। ଏ ପହଞ୍ଚିବ ଆଉ।
ହେଁ ହେଁ ଆଉ ଆପଣଙ୍କ ସହିତ କଥା ହେଇକି ବି ବହୁତ ଭଲ ଲାଗିଲା।
ଆଜ୍ଞା ଆଜ୍ଞା ଭଲ ଆଉ କଣ ଭଲ ଆଉ ନାଇଁ ଯି ବନ ରେ ଆଉ ଭଲ ଭଲ ଆଉ ଗଲାଣି ଆଉ ନାହିଁ ଭଲ।
ଖରାପ୍ ଭିତୁରୁ ଭଲକୁ କାଢିବା ହିଁ ମାନେ ହେଁ ହେଁ ଆମର ଏଇ ହେଇଚୁ ଠିକ୍ ଅଛି ରଖନ୍
ଆଜ୍ଞା କୁଅନା ମତେ ଫୋନ୍ ଦେ